ହ୍ୟାଲୋ।
ହ୍ୟାଲୋ।
କଉଡ଼ିକିରେ।
ଆଉ ସେ ଯୋଉ ଯୋଉ ପଇସା ଶହେ ଅଠର ଟଙ୍କା ମିଳିଲି।
ହଁ।
ଅଛି ମୁଁ ପେଣ୍ଟିଙ୍ଗ ପଡିଚି କୋଉ ସା
କାଲି ପଳେଇ ଆସିବ ନା ନା ଆଜି ବି ଆ ମୁ କହୁଛି ଆଜି ରା ତିରେ ନା ନା ଆସିନା ଆ
ଆଜି ନହେଲେ କାଲି ପଳେଇଆସିବ। ଆଜି ନହେଲେ କାଲି ଭନର ଆସିନି କାର ଆସିନ ସେ ଦି ଟଙ୍କା ଆଇଛି ଆଉ କାର ଆସିନି ସେ ପଛେ ଆସି କଣ ସାଙ୍ଗ ସାଙ୍ଗେ ପଳେଇ ଆସିବ କି ସେ ପଛେ ଆସିବ। ସେ ଆସିବ କାଲି ସକାଳକୁ ନା ରାତି ସୁଦ୍ଧା ପଳେଆଇଥିବ ସେ କ ସିଏ କଣ କହିବ ସେ କହିଲା କା ପଚାରି ପା ସେ କଣ ସାଙ୍ଗେ ସାଙ୍ଗେ ପଳେଇ ଆସନ୍ତା କି ସେ ସାଙ୍ଗେ ଇଏଟା ହେଲା ଆସିବ ଆଉ ତୁ କଣ କରୁଚୁ।
ବଇଛି ଏଇ ପ୍ରବାସ ଯାଉଛି ଏଇପଟେ। ମାଧିଆଦା ପୁଅନ ମାଧିଆଦା
ହଁ ହଁ ଆଉ କଣ ରୁଟି ରାତିରେ କଣ ଖାଇବୁ ରୁଟି ରୁଟି କ୍ଷୀର ନା କଣ? ଓହୋ। ନା ଆଉ କଣ ଏଇଠି ଅଛୁ କ୍ଲବ ଘର କତିରେ ଫୋନ କଲୁ ତୁ ତ ଆଇଲୁନି ଏଇ ଧନ ଶିବୁନା ଆଇ ମୁଁ ଏଇ ଜାଆଁଳା ଦିହେ ବଇଚୁ ଆଉ କଣ? କିଶନ ଆଇ ଆଉ ସାଇନ ଅଜୁ ଅଶେଖର ବଇଚନ୍ତି ଠିଆ ହେଇଛୁ ଆଉ ତୁ ତ ଆଇଲୁନି ଫୋନ କଲି।
ହମ୍ ହଁ ମୁଁ ଯାଉଛି ସାଙ୍ଗେ ସାଙ୍ଗେ।
ଆଉ କଣ ଆଉ ଆଉ କଣ ଆଉ ସେ ଫୋନ କଲି କହିଲି କଣ କରୁଚି ପଚାରେ ଆଉ ତମର କ୍ଲବ ଘରତ କାମ ହେଇଗଲା। ପୂଜା ହବ ବୋଲି ହେଇପାଇଲା ନାହିଁ। ଆଜିଯାଏଁ କ୍ଲବ ଘର ଟାଇଲି ପଇଲା। ମିସ୍ତ୍ରୀ ଥିଲା ଆମର କଣ ମ ଯୋଉ ମଦନା।
ହଁ କ୍ଲବ ଘରେ ଚିକେନ କରି ଖାଇସାରିଲଣି ନା କୁ ପୂଜା।
ବା କ୍ଲବ ଘରେ ପିସ୍ ପିସ୍ ଚିକେନ୍ ଖାଇଚନ୍ତି ମଦନା କଲର କଲର କଲା କି ଟାଇଲ୍ ପକେଇଚି ଟାଇଲ ହଲ୍। ପିଉଛି ଏଇଭଳିଆ ଆଉ କଣ କଥା
ପୂଜା ଆଉ ହବ ପଚିଷ୍ଠା।
ନା ଆଉ କଣ? ଆଉ କେମିତି କାଲି କରିବା କହୁ ମୁଁ କହିଲି ରାଗିକି ଗଲା ରାଗିଲା ମୋର କଣ ଗଲା। ସାକ୍ଷୀ ଦେ ଇଏ ସେ ଇଏ ହେବେ ଆମ ଆଉ କ?
କେନ୍ଦୁଆ ଅଉନୁ।
ତୁ କରିଦେଇ ପଳେଇ ଆସିଲି ଆଠଟା ତୋ ସାଙ୍ଗେ କେ ନା ମୁଁ ଯିବିନି ତୁ ଯାଆ ଭଲ ଲାଗୁନି ଥୁକୁଲ୍।
ମୁଁ ଆଇ ଘରେ ଟୁଙ୍ଗିରେ ବଇଚି।
ଆସୁନୁ।
ହଁ ଏଇ ଯିବି ଆଉ ଟିକେ ରହ ଏଠି ଏଠି କଲ୍ ଟା ସରିଗଲେ ପଳେଇବା ଆଉ।
ଆଉ କିଏ କିଏ କିଏ କିଏ ବଇଚ କିଏ କିଏ ବଇଚ।
ଏକାଟିଆ। ଆଉ କଷ୍ଟମ ଫଷ୍ଟମ ଡାକୁନୁ ଗୋଟେ।
ନା ଆଉ କଣ ନା ସେ ଆଉ ନହଲେ
କଷ୍ଟମ ଡାକୁନୁ କଷ୍ଟମ।
କଷ୍ଟମ ଖେଳିବା ଆଉ ଡାକି ବାଜି ପକେଇଦବା ଆଉ ଏଇଠି ଆସ ପକେଇଦବା ଆଉ କଣ?
ହେ କିଶନ ଅଫିସର ଅଛନ୍ତି ଡାକ୍।
ତମେ ଆସ ଏଇଠି ପକେଇଦବା ନା ଆଉ କଣ ଇଏ ଆମ ଫୋନ୍ କ
ହଁ ଯିବା।
ସରି ଶହେ ଟଙ୍କା ପଡିଥିଲା କ୍ଲବଘରେ ଗୋଟା କଣ ପଡିଥିଲା। ପଡିଗଲି ସେ ହେଲା ନା ଆଉ କଣ ମୁଁ ସେଇଆ ଫୋନ୍ କଲି ମୁଁ କହିଲି କଣ କରୁଛୁ? କିଏ ପଚାରେ ହ୍ୟାଲୋ।
ଧନ ଗପୁଚି ସିବୁନା ଭାଇ ସହିତ।
କଣ?
ଧନ।
କହୁନୁ।
ଧନ ସିବୁନା ସହିତ ଗପୁଛି।
ହେ ଧନ ହଁ ପା।
ତାର ହେଇଗଲା ତାର।
ତାର ଚାଲିଚି। ଶନି ଯୋଉ ଅଛି ମୁଁ ବି ଏକର କରଛି ଦେଖା ଚାଲିଛି ଦିଜଣ ତାଙ୍କର ମୋର ନିଜର।
ହଁ ଆଉ ଗୋଟେ ଆଉ ଗୋଟେ ଯାଆଁଳା।
ଆଉଗୋଟେ ଯାଆଁଳା ତା ଟା। ତାର ପା କଂପ୍ଲିଟ୍ ହେଇନି ତାର ସିନା ତା କଂପ୍ଲିଟ୍ ହେଲେ ତା ପରେ ଯାଇ ଯା ହବ ଆଉ।
ଆ। ହଁ।
ତାର କମ୍ପଲିଟ ହେଇନି ତାର କମ୍ପଲିଟ ହେଲା ପଲେ ଯାଇଁ ହବ ବୁଝିପାଇଲୁ। ତାର ପଠାଇ ତାର କମ୍ପଲିଟ ହେଇଗଲେ ହବ ଆଉ ଏ। ଆଉ କ୍ଲବ ଘରେ ତ ଲାଇଟ୍ ଫାଇଟ୍ ଲଗେଇଥିଲି ସେ ସବୁ ଲାଇଟ୍ ଫାଇଟ୍ ଲିଭେଇ ଲାଭେଇ ଦେଲେ ବଇଛନ୍ତି ଆଉ କଅଁ। କିଛି ନା ବିଛିନା ରଛି ମୋ କଷ୍ଟ ହଁ।
ଲାଇଟ୍ ଲାଗିଚି।
ହଁ ଲାଇଟ ଲାଗିନି।
ଲାଇଟ୍ ମାନେ ସେଇ ଲାଇଟ୍ ଯୋଉ ଲାଇଟ୍ ଲଗା ହୁଏ ନା ଅଲଗା କିଛି।
ଉଁ। ସେଇ ଆଗଟା ମାରୁଛି ଏକ ଆମେତେ ଏକରେ ବ ସବୁ ଏଇ ଲଟା ବନ୍ଦ ଅଛିିତ ଲାଇଟ ଟା ଜଳୁଛି ଏଇଭଳିଆଉ କଣ। ଏଁ ତାରିଣୀ କତିରେ ତ ଟା ଲାଇଟ୍ ଲାଗିଚି ଜଳୁଛି ଆଉ କଅଁ।
କିଶନ ଆଇ ଆଉ କିଏ ଦି ଜଣ ବଇଚନ୍ତି।
କିଶନ ଆଇ ଅଜୁ ଆଉ ସାଇନ ସେ ସେକରେ ଆମେ ହଁ। ଆଉ କଣ। ଆଉ ଗୋଟା କଉଠି ବୁଲାବୁଲି କରିକି ଭଲ ମନ୍ଦ କୁଆଡେ ଯିବ ସେ ନଈ ଫଇ କୂଳ କୋଉଠି ଗୋଟେ ଦେଖ ଫିଟି ଫିଟିକରିବା ଆଉ।
ହଁ।
ଦେଖ କୋଉଠି ଗୋଟା କରିବା ଆଉ। ଯିବା ସବୁ ଜିନିଷ ନେଇକି ଆରଥର କରିଥିଲେ କଳାଶ ଭାଇ ତୁ ମୁଁ ଭାଇ। କି ସିବୁନା ଆଇ ଟୋ ଟୋଟୋ ନଥିଲା ନା ଟୋଟୋ ଥିଲା।
ନା ଥିଲା ବଣ୍ଟି।
ଟୋଟ ନଥିଲା ବଣ୍ଟି ଆଇ ଆଉ ସନ୍ତୋଷ ଯାଇଥିଲା ତା ପ ସେ ଯୋଉ କ ସେ କରିଆ ଆଉଥରେ ତ ଦେଖୁନା ଟା କରିବା।
କରିଆ ଆଉ ବର୍ଷା ହଉଛି କରିଆ କଉଠି।
ବର୍ଷା ସେଇ ବା ବର୍ଷା ଯୋଗୁ ହଇଲାଣକ୍ରିକେଟ କ୍ରିକେ। କଣ ବଲ ନି। ସବୁବେଳେ ତ ବର୍ଷା ବର୍ଷା ହେଲା ଆଉ ତୁ କଅଁ କରିବୁ।
ଖରା ହେଲେ ଯାଆନ୍ତା।
ଆଦେ ଆ।
ଖରା ହେଲେ ଯାଆନ୍ତ।
ହଁ ଖରା ତ ହଉନି ଆଉ ତୁ କଅଁ କରିବୁ ଯାଆ ଚାଲଚି କଅଁ।
କମ୍ପୁଟର।
କମ୍ପୁଟର ହଁ ଯାଇଥିଲି ପା ଆଜି କାଲି ଯିବି। ଭାଇ ନଅଟା ନଅଟା ସଉରା କହୁଥିଲା ଯିବ ବୋଲିି ମୁଁ କହିଲି ହଁ ଯିବୁ ଆଉ। ସଉରା କଇଲା ଯିବବୋଲି ମୁ କହିଲି ହଉ ଯିବୁ କମ୍ପୁଟର। ଇଆ କଥା ଆଉ କଅଁ ଏଇଆ ଆଉ କଅଁ। ଆଉ କଅଁ କଉଚୁ। ହଁ ଧନ ଯିବେ ସେ ବଢୁ ତ ଯାଉ ସାନ ତ ଆଡମିସନ କରିନି ସାନ କାଇଁ ସଉରା ଗଲା କଅଁ ସାର୍ଟିଫିକେଟ ଆଣିବ କଲେଜରୁ।
ସଉରା ସାର୍ଟିଫିକେଟ୍ ମିଳିବ।
ଆଉ ଫେଲ ହେଇଚି ଏଲି କଅଁ ସାର୍ଟିଫିକେଟ ନାଇଁ ତା ସା କି ଏ କହିଲା କଣ୍ ସାଟିଫିକେଟ ଆଣ ସାଟିଫିକେଟ କଣ କରି ବୁ ସାଟିଫିକେଟେ ଆଣ ବୁ ହଉ ଯିବୁ। ଶହେ ରଖିଲେ ଆଁ ଶହେ ଆଠେ ଆଉ ରଖିଥିଲେ ଶହେ ଅଶୀ ମାର୍କ ଅ ଅଣ। ପାସ୍ ହେଇଥାନ୍ତା ରଖିଲାନି। ପରୀକ୍ଷା ତାର ଆଉ ପଢିବ ପଢିବ ନହେଲେ ନାଇଁ ସେ ସାର୍ଟିଫିକେଟ ନେଇ ପଳେଇ ଆସିବ ଆଉ କଣ।
ଆଉ ଟୋଲରେ ପରୀକ୍ଷା ଦେଇ ଦେଉନୁ।
ଆଉ ଟୋଲ ସେଟା ତା ଉପରେ ଡିପେଣ୍ଡ କରେ ନା ସେ ଦବ କି ନାଇଁ ଆମେ କହିଲେ କଣ ହବ ତା ଉପରେ ସେ ଡିପେଣ୍ଡ ସିଏ ଦି ତା ଇଛା ହଉ ଦବ କଉ ତାର ଦେଲାନି ତାର ପଚାଶ ଥିଲା ଏ ଯଦି ଟୋଲରେ ପରିକ୍ଷା ଦେବ ପାସ ହେଇଯିବ ସେଥିରେ କିଛି ନାହିଁ। ସେଇଭଳିଆ ଆଉ କଣ ଆଉ ଟୋଟର ତ ଆଖି ଖରାପ ତ ସିବୁନା ଚିନୁ ନେଇକି ଯାଇଥିଲେ କୋଉଠି କହିଲୁ କଉ ସେ ଯଉ ଏଠିକି ଆମର ସେ ଯଉ ଯାରେ କା ସେକର ନାଇଁ ଯଉଟା ଭୂମିକା ନା କୋଉଠି ଆମ ଯୋଉ ନାହିଁ। ଚଣ୍ଡିଖୋଲ ଆଗକୁ। ତା ନେଇ ଆଇଲେ ତା ଆଖି ଦେଖିଇକି ଆଇଲେ ସେ ଚବିଶ ଘଣ୍ଟା କହିଲା ସେ ଗୋଟେ ଚଷମା ଦେଇଛନ୍ତି। ଚଷମା ଦେଇ ଲଗେଇଛିି ଚିନୁ ଭାଇ ହେରା ଆଉଥିଲେ ସେ ଦିନ ଆଇଲାଳୁ ମ୍ୟାଟ ରୁ ବିରିଆନି ଖାଇକି ଆଇଲେ, ସିବୁନ ହାଇ
କିଏର ଅଛି?
ଚିନୁ ଭାଇ ଭୂମିକାରେ ଅଛି ଅଛି ଯେ ସେ ସବୁ ଯାଇଥିଲେ ଏକା ଚିନୁକୁ ନେଇ ପଳେଇଆଇଲେ ଆଉ। ଇଏ ତାର ଆଖି ଚବିଶ ଘଣ୍ଟା କଣ ତୋ ଭଲ ମନ୍ଦ କେତବେଳେ ତାର ଚବିଶ ଘଣ୍ଟା ମୋବାଇଲ ଦେଖିଲା। ଭଲ ମନ୍ଦ ଚବିଶ ଘଣ୍ଟା ମୋବାଇଲ ସିଏ ହବ କୁଆଡୁ ସେଆକୁ ତା ଆଖି ଖରାପ ହେଇଯାଇଛି ଆମେ ଶୋଇଲା ବେଳେ ବି ସେ ମୋବାଇଲ ଦେ ଆମେ ନ ଖାଇ ପିଇ ନଅଟା ଦଶ ଟା ବେଳେ ଶୋଇଲେ ନା ସେତେବେଳେ ମୋବାଇଲ ଦେଖିବ ସେ ହବ କୁଆଡୁ।
ରାତି ଗୋଟିଏ ପର୍ଯ୍ୟନ୍ତ ଦେଖିବ ଫୋନ, ରାତି ଗୋଟିଏ ପର୍ଯ୍ୟନ୍ତ ଦେଖିବ ଫୋନ।
ମୋବାଇଲ ଦେଖିଲା। ହଁ ରାତି ଗୋଟିଏ କଣ ତାର ସେ ପୁଣି ସକାଳୁ ଉଠିଲା ବେଳକୁ ସ ଚଷମା ନାଇକି ବୁଲ୍ କିନ୍ତୁ ସେ ସକାଳ ଆଟଟାରୁ ପଳଉଛି ଆଟଟା ହଉଛି ତ ଯାଉଛି ଦୋକାନ କୁ ହାଁ।
ତାର ଘର ହୋଉଛି।
ଘର ହଉଛି ଯେ ସିଏ ସିଆଉ ଦୋକାନରେ ସିଏ ସେ ଘର ହେଲେ କଣ କରିବ ଆଲୋକ ଭାଇ ତାର ଘରେ ଅଛି ତାର ପଳଉଛି।
ତା ଶିିଏ ପା ପାଉଛି ଏନା ଆଠ ହଜାରେ।
ସେ ତ ପଳଉଛନ୍ତି ଆଉ କଣ କରିବ। ସେଏ କହୁଥିଲା ତା ତା ଯାଇଥିଲା ସେନ ଆମେ ଆଇଲା ବେଳେ ଭୋ ଜି ଖାଇକି ଯାଉନଥିଲା ରାତିରେ ଗାଡି ନେଇକି ଅନ୍ଧାର ଦେଖାଉ ନଥିଲା ଦେଖିନୁ ଲାଇଟ୍ ମାନି ନେଇକି ଯାଉଛି ସେ ଗାଡି।
ଗାର ପାଉଛି ନା ମାସକୁ। ଆଁ ଆ ସେ ଟୋଟପାଞ୍ଚ ହଜାର ପାଉଛି ନା ମାସକୁ। ଆବେ ଟୋଟୋ ପାଞ୍ଚ ହଜାର ପାଉଛି ନା?
ହ୍ୟାଲୋ।
ହଁ।
ହ୍ୟାଲୋ।
ହଁ କହୁନୁ।
ହ୍ୟାଲୋ।
ଆ କହୁନୁ।
ହାଲୋ।
ହାଲୋ ହଁ କହ।
ହାଲୋ।
ଆ କହୁନୁ।
ହାଲୋ।
ଆରେ କହୁନୁ।
ତୋ ଆବାଜ୍ ଠିକ୍ ସେ ଆଶୁନି ବେ, ହ୍ୟାଲୋ। ହ୍ୟାଲୋ, ହ୍ୟାଲୋ।
ଆ କହୁନୁ।
ହୁଁ ମୁ କହିଲି ସେଆ ପାଣି ତାର ଯିବ ଏଇନା ଧନ୍ୟ ହେବ ସେ। ହଜାର ବାର ଶହ ଟଙ୍କା ଦରକାର ପାଣି ଭାର ନେଇଛୁ। ଆମର ଯାଆନ୍ତି କୁଳହରୀପୁର ଆମ ଘର କୁଳହରିପୁର ଯାଆନ୍ତି ଏଠିକି ମୁଁହାବିନାଗେ। କୂଳରୁ ମାମିିନ ଯାଆନ୍ତି ଏଠୁ ସକାଳୁ ଆମର ଗାଧୋଇ ବାଧେଇ ଖାଇ ପିଇ ଆମର ଗାଧୁଆଳ ଏଠି କ୍ଲବ ରେ ଖାଇବାକୁ ଯୋଉ ହୁଏ ଖାଇ ପିଏ କି। ଡିଜେ ଫିଜେ ଆଜି ବାହାରିଯାଆନ୍ତି ବାହାରି ଯାଆନ୍ତି ଆସିକି ଖାଆନ୍ତି ଆରଥରକ ଆମେ ଘରେ ହେଇଥିଲା। ସେମିତି ଖାଆନ୍ତି ଆମର ସେଠି ଖାଆନ୍ତି କୋଉଠି ଭଲ ମନ୍ଦ ଗାଁ ରେ ଦିଅନ୍ତି ଖାଆନ୍ତି ଖାଇକି ତାପରେ ଯାଆନ୍ତି ଏଠିକି ଆମର କଣ ଇଏ କରିି ଖାଇକି ଯାଆନ୍ତି ଆଉ ଏଇଆ ଆଉ କଣ।
ହଁ ହାଲୋ।
ପୁରୀ ପୁରୀ ଗଲେ ମିନିମମ୍ ଦୁଇ ହଜାର ଟଙ୍କା ଦରକାର।
ଆବେ ଟୋଟୋ ପାଞ୍ଚ ହଜାର ପାଉଛି ନା?
ଦି ହଜାର ଟଙ୍କା ନହେଲେ ଯାଇପାରିବୁନୁ। ହଜର ହଜାର ଟଙ୍କା ହବ ମିନିମମ୍ ଟା ହଜାର ଟଙ୍କା। ଭଲ ମନ୍ଦ ପନ୍ଦରଶହ ଟଙ୍କା ରୁମ ଭଡା ନେଇ ରହିବ ରୁମ ଭଡା ଚାରଶହ ପାଞ୍ଚ ଟଙ୍କା ନବ ନା ନବନି। ରୁମ୍ ଭଡା ଚାରିହ ପାଞ୍ଚ ଟଙ୍କ ନ ପାଞ୍ଚ ଟା ଯ ଦଶ ଜଣା ଯାଇଥିବ। ଠାକୁର ଦର୍ଶନ ଭୋଗ ଫୋଗ ଭଲ ମନ୍ଦ ସବୁ ନେଇକି ଆସିବ ମିନିମମ୍ ହଜାର ପନ୍ଦରସ ଟଙ୍କା ଦରକାର ଇ ଆଉ ନା କ। ଯିବା ତ କହୁଛ ଯାଉନା ଠିକ କର କୋଉନଟା ଯିବା ଆଉ କଣ କହୁଛ? ହ୍ୟାଲୋ। ଦେଖ କୋଉ ଦିନଟା ଯିବା ଆଉ ଯିବା ଆସିବା ରହିକି। ତିନି ଦିନ ରହିକି ଆସିବା ଆଉ ନା କଣ?
ଶୁଣ ଶୁଣ।
ହଉ ଦେଖ ଆଉ, ଦେଖ କଉନଟା ଯିବା। ହୁ ପୁରୀ ଟ୍ରେନ କି ବସରେ ପଳବାଆଉ।
ହଁ ଟ୍ରେନ ନେଇ ପଡେଇବା।
ଦେଖ ଆଉ।
ଦେଖ କୋଉଦିନ ଯିବା ଆଉ, କୋନ କହିବ ଯିବା ଆଉ। ବୁଝିକି କହିବା ଆଉ।